ହଁ ଏ ହଁ କହ ଏଇଟା ଶୋଇବାକୁ ଆସିଛି ଏଇନା ଆଉ।
ଓହୋ ଆଉ ଖିଆ ପିଆସରିଲାଣି?
ଖିଆ ପିଆ ସରିଲାଣି। ଆ ହଁ ପୁଅ ମୁଁ ଆସୁ ଶୋଇଲାଣି।
ଓ ହୋ। ଆଉ ଆଜି କଣ ଖାଇଲ?
ମୁଁ ଆଜି ଭାତ ଖାଇଲି ପଖାଳ ଭାତ।
ଓହ।
ଭାତ ମାଛ ଟିକେ ଖାଇଥିଲି ଆଉ
ଆଉ ପୁଅ ପୁଅ କଣ ଖାଇଲେ ଭାତ?
ନାଇଁ ନାଇଁ ପୁଅ ସିମେଇ ଉପମା ଖାଇଲା ତା ସିମେଇ ଉପମା ପସନ୍ଦ ତ। ଆଉନା ସେ ସିମେଇ ଉପମା ଖାଇ ଖାଇଲା।
ସକାଳେ ଖାଇବା କଥା ତ ରାତିରେ
ନା ସକାଳ ଖାଇବା କଥାରେ ସେ ଯଉ ବର୍ଷାରେ ଆସିଲା ତା ସିଏ କହିଲା ମତେ ସିମେଇ ଉପମା କରିକି ଦିଅ ମୁଁ ଖାଇଦିଏ ମୁଁ କହିଲି ପିଠା ଖାଇଦେ ପିଠଉ ଥିଲ ଯେ
ଓହୋ ମୋ ମୋ ଝିଅକୁ ବି ମୁଁ ଦିଏ ସକାଳେ ସ୍କୁଲ କୁ ନେଇକି ଯିବା ପାଇଁ ସିମେଇ ଉପମା ସିମ ପାଇଁ ହେଲଦି ବି ଭଲ ନା
ଆଉ ସିମେଇ ଉପମା ତ ଭଲ ଚାଓମି ଖାଇବା ଅପେକ୍ଷା ସିମେଇ ଉପମା ଖାଇବ ଆଉ।
ମାନେ ଇଏ ହଉ ଝିଅ ଝିଅ କଣ ମୋ ପୁତୁରା କଣ ସବୁ ମାନେ ବ୍ରେକଫାଷ୍ଟରେ ହେଲଦି ହେଲଦି ଫୁଡ କିନ୍ତୁ ସ୍କୁଲ କୁ ନଉଛନ୍ତି ସିମେଇ ଉପମା ରୋଲ ହେଲା ଯେ କିନ୍ତୁ ରୋଲରେ କିଛି ଏମତି ପଡେନି ମାନେ ନର୍ମାଲ ପନିର ଆଉ ଆଳୁ କ୍ୟାପସିକମ ହେରା ପକେଇକି ରୋଲ। ହୁଁ। ସୁଜି ଉପମା। ଇଟଲି ତକାରୀ ସବୁ ହେଲଦି। ହୁ ନହେଲେ ପିଲା ତ ନେଇକି ଯାଉଛନ୍ତି ମ୍ୟାଗି ଚାଓମିିନ। ହଁ ଅଣ୍ଡା ମାନେ। ଖାଲି ଜଙ୍କ ଫୁଡରା ନେଉଛନ୍ତି। ଦ ଝିଅ କଣ ପୁତୁରା ଏକ ସବୁ ହେଲଦି ଫୁଡ କିନ୍ତୁ ସ୍କୁଲକୁୁ ନେଇକି ଯାଉଛନ୍ତି। ନବା କଥା ବି ଆଜିକାଲି କେତେ? ଏତେ କଣ ଦେହ ପା ଖରାପ ହଉଛି ନା।
ସିଏ ତ ଏଇ ବର୍ତ୍ତମାନ ବି କହୁଥିଲା ଆଉ ମତେ ଦିଅ ସୁଜି ଉପମା। ମୁଁ କଲି ସୁଜି ଉପମା ଖାଲି ଖାଇବୁ। ସେ କଲା ନାହିଁ କଲା କହିଲା ମତେ ସିମେଇ ଉପମା ଦିଅ। ତ ସେ ହେଇରା ହିଁ ଖାଇଥାନ୍ତା।
ହଉ ହେରା ତ କିଛି ମାନେ ଏଇ ଯୋଉ ଛଣା ଛୁଣି ହଉ କି ଯୋଉ ଅ ବର୍ ଗର ହଉ ଛଣାଛୁଣି ହଉ ଯୋଉ ନଉଛନ୍ତି ସ୍କୁଲ କୁ ବରା ତରକାରୀ ଏ ସିଏ ହଉ କି ତା ଅପେକ୍ଷା ତ ଏଇ ସିମେଇ ଉପମା ହଉ ସୁଜି ଉପମା ହଉ ହୁଁ ଏଇ ଏଇ ଏଇ ଜିନିଷଟା ସବୁ ଭଲ ନା।
ହଁ ଏ ଏଇରା ତ ଭଲ ଆଉ ହେଇରା କଣ ଅଛି ଜଙ୍କ ଫୁଡ ରା ନେଲେ ଭଲ
ହଁ।
ଖରାପ ହବ ପେଟ ଖରାପ ହବ ପିଲାଙ୍କର ପେଟ କାଟୁ
ନା ମୋ ଝିଅର ଅ ସାଙ୍ଗ ଜଣେ ତ ଖାଲି ସବୁଦିନ। ପନିର ନବ ମାନେ ରୁଟି ପନିର ରୁଟି ପନିର ମାନେ ତାକୁ ଆଉ କିଛି ଖାଇବା ଭଲ ଲାଗେନି।
ପନିର ଟା କଣ ସବୁ ବଳ ଖାଇଲେ ଭଲ କି ପନିର ଟା। ହଁ ତ ତମେ ଘରେ ହୋମମେଡ ପନିର ବନେଇବା ସେ ପ୍ରକାରେ କିନ୍ତୁ ବାହାରେ ଯାହାହେଲେ ମିଶଉ ଛନ୍ତି ନିହାତି।
ନାଇଁ ତାପରେ ସବୁ ଦିନି ପନିର କି ର ର ନାଇ ଛୁଆଙ୍କୁ ସବୁ ପ୍ର୍ରକାର ଖାଇବା ବି ଶିଖେଇବା ଦରକାର ଭେଜିଟେବୁଲ ଖାଇବ ଇଏ ଖାଇବ। ଆଉ ପନର ରେ ତ ଏତେ ମାନେ। କିଛି ଝିନଝଟ ବି ନାହିଁ କରିବା କିନ୍ତୁ ସବୁ ପ୍ରକାର ଖାଇବା ଶିଖିବା ଦରକାର ନା ଆଉ।
ହଁ।
ପନିର ସବୁ ଦିନି ରୁଟି ପନିର ରୁଟି ପନିର ରୁଟି ରୋଲ ପନିର ସେମିତି ଖାଇଲେ ହବ କି?
ନା ମ ହେମିତି କଣ ଖାଆନ୍ତି ପନିର।
ଖଇବ ନା ଆଉ।
ଆମେ ଛୁଆ ବେଳେ ମୁଁ ଜାଣିଆାରେ ଆମେ ପନିର କ
ନା ମୁଁ ତ କେବେ ଖାଇନି ମୁଁ ଯାଇକି ନବମ କ୍ଲାସ ରେ ଥରେ ଖାଇଥିଲି ହଁ ମୁଁ ନବମ କ୍ଲାସରେ ଥରେ ଖାଇଥିଲି। ତାପରେ ମୁଁ ଖାଇନି ମୁଁ ଏଇ ବଡ ହେଲା ପରେ କେତେ ବେଳେ କେଁତି ମତେ ବି ଏତେ ପସନ୍ଦ ନୁହଁ ପନିର ନା।
ମତେ ପନିର ତରକାରୀ ଜମା ଭଲ ଲାଗେନି ଯଦି ଏଇ ଏଁ ଚିଲି ପନିର କେ କେତେବେଳେ କେମତି ପୁଣି ହୋମମେଡ ବାହାର ଚିଲି ପନିର ଟା ବି ମତେ ଜମା ଭଲ ଲାଗୁନି।
ନାଇଁ ମତେ ଚିଲି ପନିର ଭଲ ଲାଗେ କିନ୍ତୁ ମାନେ ରାଗ ରାଗ ମୋ ହିସାବରେ। ଥିବ କିନ୍ତୁ ଯୋଉ ଟମାଟୋ କ୍ୟଚପ ହକା ଅଧିକ ପ ପକେଇକିନି ମିଠା ମିଠା କଲା ମାନେ ମୋର ଇଛା ପଳେଇଲା ମୁ ଖାଇବନି କି ମୁଁ ପନିର କୁ ଏତେ ରଖେନି ହଁ। ପନିର ଟିକା ଡ୍ରାଏ ଆଇଟମ ଗୁରା ଭଲ ଲାଗେ ଖାଇବାକୁ।
ନାଇଁ ସିଏ ଯୋଉ କିନ୍ତୁ ଯୋଉ ଦେଇଥିଲା କୋଡାଇ କେନାଲ ରେ ପନିର ଟିକା ରା ବଡ ବଡ ଦେଇଥିଲା। ଆଉ ବହୁତ ଟେଷ୍ଟି ବି ଥିଲା।
ନାଇଁ ଟିକାର ତ ଏମିତି ବି ତ ଯୋଉ ଝିଅ ସାଙ୍ଗର ବର୍ଡେ ଥିଲା ଯାଇ ଥିଲୁ ଯୋଉ ସେମିତି ବଡ ବଡ ସ୍କୋୟର ସାଇଜ ପନିର ଟୀକା ହେଇଥିଲା ବଢିଆ ଲାଗୁଥିଲା ସେଇଥିରୁ ଆଗ ପାଞ୍ଚ ଛଅ ଟା କି ଦଶଟା ଖାଇଦବୁ।
ହଁ ଏ ବଡ ବଡ ସାଇଜ କରିକି।
ଟେଷ୍ଟ ଥିଲା ପନିର ଟିକ ଟା ଭଲ ଲାଗେ। ନାଇ ପନିର ଟିକକା ଟା ଟେଷ୍ଟ। ନହେଲେ ଏମିତି ନାହିଁ କି ମାନେ ସବୁ ପିଲାଙ୍କୁ ସକାଳେ ଜଳଖିଆ ଦେବା ପାଇଁ ବହୁତ କିଛି ଅଛି ସାଇଡରେ ଟିକେ ଫ୍ରୁଟସ ଦବ କି ଟିକେ ଜୁସ୍ ଦେଲ କିନ୍ତୁ ମାପା ମାନେ ଧରି ଦଉଛନ୍ତି ନା ମ୍ୟାଗି ଚାଓମିିନ ତାପରେ ଯୋଉ ସେ ଯୋଉ କିଣା ଆସୁଛି ଯୋଉ ଚକୋ ପାଏ ଆଉ କଣ ଆସୁଛି ନନଭେଜ ର ସେ ଯୋଉ ଚିପ୍ସ ହିରିକା ପ୍ୟାକେଟ
ଶୁଆ ତ ସେଇଟା ନଉଛନ୍ତି ମୋ ଯୋଉ ପୁତୁରା ଖାଇ ବା ସ୍କୁଲରେ ନେଇକି ଆଉ ସେ ଅଲଗା ଜିନିଷ ଖାଇ ପାରୁନି ତାର ଟିକେ ଦେହ ଖରାପ ରହୁଛି ସେ ତ ସବୁବେଳେ ନେଇକି ଯାଉଛି ହେଇ ଚକ ପାଏ ନହ ନାହିଁ ଅନ୍ୟ କୌଣସି କେକ୍ ବିସ୍କିଟ ସେ ହେରା ନେଇକି ଯାଉଛି
ଛୁଆ ଖାଉଛନ୍ତି ଚାହିଁଲେ ବି ନର୍ମାଲ ଭଲରେ କରିକି ଦେଲେ ପିଲା ଖାଇବେ ସ୍କୁଲରେ ମନେକର ପିଠା ଗୋଟେ ଝିଅ ଭଲ ପାଉଛି ମୋ ଝିଅ ଯେମିତି ପି ଠା ଭଲ ମୁଁ ପି ଠାରେ ସବୁ ପ୍ରକାର ଭେଜିଟେବଲ ପକେଇକି ଛୋଟ ଛୋଟ କରି କି ଦେବି ତାକୁ ସେ ଖାଇଦବ ମାନେ ଖାଇବା କି ନାଇଁ ପିଠାରେ ପୁଣି ଭେରାଇଟି କରିକି ସେ ପୁଣି ଯୋଉ ମାନେ ପୁଅ ଯୋଉଟା ଭଲ ପାଉଥିବ ତାକୁ ସେଇ ହିସାବରେ ସେ ଖାଇବନି କି?
ହଁ ନିହାତି
ଆଉ ଖାଲି ଦେଲେ ତ ଆଗକୁ ବି ଖାଇବାକୁ ମଙ୍ଗିବନି।
ସେ ତ ମାନେ ଘରେ ବନେଇକି ଯେ କୌଣସି ଜିନିଷ ଦେଲେ ଖାଇବ କିନ୍ତୁ ତା ପାଟିକି ଟେଷ୍ଟ ଆ ସବୁ ଖାଇବାରେ ତା ଟିକେ ମ୍ୟାଗି ମସଲା ପକେଇଦେଲେ ସେ ଖାଇବାଟା ଏମିତି
ହଁ ଆରେ ମୁଁ ଏଇଠି ଝିଅକୁ ଭେଣ୍ଡି ଭଜା ବି ଦେବି ମାନେ ସ୍କୁଲ କୁ ରୁଟି ଭେଣ୍ଡି ଭଜା ନଉ କି ମାନେ ଅ ରୁଟି ଜାମ ଦେଇଦେଲି ମାନେ ଏମତି ଦେଲେ କଣ ସବୁଆଡୁ ପିଲା ଖାଇଲା ତତେ ଲାଗିଲାନି ବି ନାଇଁ କାଇଁ ଗୁଡା ବ୍ରେକଫାଷ୍ଟ ନିହାତି ଭଲ ହବା ଦରକାର ପିଲା ଟିକେନାକୁ ଭଲରେ
ମୋ ପୁଅ ତ ଦି ଦିନ ହେଲା ଚୁଡା କଦଳୀ ଖାଇକି ଯାହା ଯାଉଛି ସେ ହେଲା ସାଙ୍ଗେ ସାଙ୍ଗେ ନେଇ ଯାଉଛି ତାକୁ ହେରା ଭଲ ଲାଗୁନି ଘୃଣା କରିକି ଖାଇକି ଯାଉଛି।
ନାଇଁ ମୋ ଝିଅ ଚୁଡା କଦଳୀ ସବୁଦିନ ସକାଳେ ଖାଇକି ଯାଏ ନା
ଚୁଡାଉରାକୁ ଯାଉଛି କଣ କରିବି ଚୁଡା ଗୁଣ୍ଡ କରିକି ଓନ୍ଲି ଚୁଡା ଗୁଣ୍ଡ ତାକୁ ଖାଇବାକୁ ଦେବି ଆଉ କିଛି ଦେବେନି ଖାଲି ଚୁ ଖାଲି ଚୁଡା ଗୁଣ୍ଡ ଦେବି ଆଉ ନା ତମ ତ ନାଇଁ
ନହେଲେ ଚୁଡା ଉପମା ବି ଦେଇହବ ନା
ଖାଲି ଭୃସଙ୍ଗା ପତ୍ରରେ
ହଁ ଟିକେ ଫୁଟେଇ କି ଦେଇ ହବ ଅବଶ୍ୟ
ଖାଇଦବ ନା ଚୁଡାଟା ହେଲଦି ଫୁଡ ଟା ନା ଏମିତି
ହଁ ଚୁଡା ଟା ତ ଭଲ ହେଲେ ସେ ଚୁଡା କଦଳିଆ ଟେ ଘୃଣା କରିଥା ସେମିତିଇଲେ ବି କଣ ଲାଭ କିଛି ହଉନି ନା। ସେ ଯାଇ କେବେ ଖାଇନି ନା ହେଟା ସେଥିଇଁ ଭାବୁଛି। କଣ ଗୋଟେ ଚେଞ୍ଜ କରିବି ନହ ଏଇ ଯୋଉ ଟିଫିନ୍ ବନଉ ତାକୁ ହିଁ ଦେବି ଆଉ ସେ ହେଇରାତ କହୁଛି ଦବା ପାଇଁ ନା ମୁଁ ଚାହୁଁନି ଯୋଉଟା ନ
ନାଇ ହେମିତି କିନ୍ତୁ ଠିକ ନୁହଁ ଛୁଆ ସକାଳେ ଛତୁଆ ହଉ ଚୁଡା କଦଳୀ ଖାଇଦେଲା ମାନେ ସବୁଠୁ ବେଷ୍ଟ ଆଉ ଯୋଉଟା ବନେଇବ ସେଇଟା ଖାଇ ଯିବ କଣ କେତେ ବନେଇବ ଯେ ତାପରେ ହେଇରାଙ୍ଗଣ ଏତେ ବି ତ ଠିକ ନୁହେଁ ନା ସକାଳୁ। ମାନେ। ଦିଦି ଥର ବ୍ରେକ୍ଫାଷ୍ଟ କରିବ କି ଆଉ। ପିଲା ସକାଳୁ ହାଲକା କଣ୍ଡେ ଖାଇଥାନ୍ତି ପରେ ଖାଇବା ପାଇଁ
ଏଣ୍ଡକା ନ ନୋଟେ କହିବ ଆାଇ ଚୁଡ଼କ ଭାଇଜି। ଚୁଡାକୁ ଗୁଣ୍ଡ କରି
ନହେଲେ ମିକ୍ସ ଫ୍ରୁଟ୍। କୁ ପାଉଡର କରିକି ନହେଲେ ମିକ୍ସଫ୍ରୁଟ ଖାଇକୀ ଯିବ ଯୋଉ ଡ୍ରାଏଫ୍ରୁଟସ୍ ଆସୁଚି। ମୁଁସଲି ଗୋଟେ ଆସୁଛି। ମାନେ ହେଲ୍ଦି ସବୁ ମିଶିମୁଶା କିି ସବୁ ଡ୍ରାଇଫ୍ରୁଟ୍ ରଗା। ଓଡସ ଆସୁଛି।
ହଁ ସେ ଖାଇଲେ କି ଯେମ ଆଣିଲେ। କରିବାକୁ ଆଣି ହବନି ନ ଖାଇଲେ ପୁରା ସେ କୌଣସି ସ୍ମେଲ ଟିକେ ମାନେ ଖାଇବା ଜିନିଷର ବାସ୍ନା ଆସିଲେ ସେ ଖାଇବା ଖାଉନି।
ହଁ ହ ଏଇଟା।
ଣା ଛତୁଆରା ବାସୁଛି ବୋଲି ଟିକେ ସେ ଖା।
ସେଟା ସେମାନଙ୍କର କିଛି ପ୍ରୋବ୍ଲେମ ନୁହଁ ନା। ଛୁଆ ର ଅଭ୍ୟାସ ଏମିତି କରାହେଇଛି ଯଦି ଛୁଆରେ ତାଙ୍କ ଯୋଉଟା ମିଳିଲା ସେଇ ଟାଇପ ର ଦେଇଥିଲେ ସେ। ବି ଅଲଗା ଏଟା ନହେଲେ ହେଟା ଖାଇବା ଶିଖିଥାନ୍ତେ। ଆଉ ତାଙ୍କୁ ଗୋଟେ ଟାଇପ ର ଦିଆହବ ତାଙ୍କୁ ତାଙ୍କ ହିସାବରେ ସବୁ ଡ୍ରାଏ ଆଇ। ଦବ ଆଉ ତାଙ୍କୁ କେମିତି ଭଲ ଲାଗିବ ଯେ।
ସେଇ ସେଇଟା ତ ସତ କଥା ଏଇନ ତ ଖାଇଛି ମାନେ ଖାଇଛି ଆଉ ସେ ତ ବର୍ତ୍ତମାନ ଆଉ ଖାଉନି ହେରା କିଛି।
ବାହାରେ କାନ ହଷ୍ଟେଲ ଫଷ୍ଟେଲ ଗଲାବେଳେ ପିଲାମାନେଙ୍କ ଖାଇବାରେ ବହୁତ ଅସୁବିଧା ହବ ନା ଏଇ କାରଣ ଯୋଗୁ। ତିନି ପା ଖାଇବାକୁ ମଗିବେନି।
ମୁଁ ବର୍ତ୍ତମାନ ଭାବୁଛି ଯେ ମାନେ ମୋର ସେଭେନ୍ତ୍ପିର୍ସେଣ୍ଟ ଇଛା ହେଲାଣି ହଷ୍ଟେଲ ରେ ଛାଡିଦବା ପାଇଁ।
ହୁଁ ନାଇଁ ଛାଡିଦେଲେ ବି କିଛି। ଏ ନୁହେଁ ପିଲା ଆଡଜଷ୍ଟ କରିବେ ଖାଇବା ପିଇବା ସବୁ ଜିନିଷ ମାନେ ଆଡଜଷ୍ଟମେଣ୍ଟରେ ରହିବେ ସେମିତି ଆଉ ଛାଡିଦେଲେ ବି କିଛି ଅସୁବିଧା ନାହିଁ।
ମେନ୍ ଫୋନ ଫୋନ୍ ଆଲାଉ ନାହିଁ ନା।
ଫୋନ ଆଲାଉ ନାହିଁ ସବୁଠୁ ବେଷ୍ଟ ଏଇ ଯୋଉ ଫୋନ ଆଜିିକାଲି ପିଲା ବେଶୀ ଖରାପ ହଉଛନ୍ତି ଫୋନ ପାଇଁ। ଯଦି ବି ଯେତିକି ପଢୁଛନ୍ତି ସେ ଯୋଉ ରିଲସ ଆସୁଛି ତାକୁ ଦିନ ରାତି ଦେଖି ଚାଲିଛନ୍ତି ଦେଖି ଚାଲିଛନ୍ତି। ଇଏ କରିଚାଲିଛନ୍ତି ତ ପାଠ ପଢାରୁ ମାଇଣ୍ଡ ଗଲା ଆମ ବଳିକି ଏତେ ସବୁ ଫୋନ୍ ଫୋନ୍ ନଥିଲା ନା।
ନା
ଆଉ ଆମେ କଣ ଏଇ ଯୋଉ ଫାଲତୁ କାମରେ ଆଉ ବସିକି କରୁଥିଲେ। ଫୋନ ଦେଖି ଚାଲିଥିଲେ ତ ପଢ଼ିନଥାନ୍ତେ। ଏତେ ଭଲ ଆଉ ଏମାନେ ଭଲ ହେଲେ ବି ଯେତେବେଳେ ନିଶା ହେଇଯାଉଛି। ଫୋନ ଟା ତାକୁ ଧଇଲେ ତ ଆଉ ପାଠ ମନେ ପଡୁନି କିଛି ନାହିଁ। ହଷ୍ଟେଲରେ କିନ୍ତୁ ଟାଇଟ ଯେ ଫୋନ୍ ଫୋନ୍ ଆଲାଉ ନାହିଁ ହେଲା।
ହଷ୍ଟେଲରେ ହଁ ଟାଇମ୍ ଟେବୁଲରେ ପଢ଼ିବ। ଟାଇମ୍ ଟେବୁଲରେ ପଢ଼ିବ ଯେ ହେଲେ ମୋତେ ଟିକେ ଡର ଲାଗୁ ତାକୁ ଛାଡିବା ପାଇଁ ମାନେ ପ୍ରୋବଲେମ୍
ଡର ନାହିଁ। ପିଲା ଯେମିତି ଘରେ ବଢିଛନ୍ତି ସେ ସହଜକେ ଆଡଜଷ୍ଟ କରିପାରିବେ ନାହିଁ। କିନ୍ତୁ ଯାହାହେଲେ ତ ତାଙ୍କୁ ଏକା ରହିବାକୁ ପଡିବନା। ହଷ୍ଟେଲ ଫୋଷ୍ଟେଲରେ ତ ତାପରେ ରହିବେ ନା ସେମାନେ।
ଡାଇରେକ୍ଟ ଯାଇକି ଜମା ଛାଡିକି ରହିବା ଟା ଆ
ମେନ୍ ଫୋନ୍ ଗୋଟିଏ ପ୍ଲସ ପଇଣ୍ଟ ହେଲା କି ଫୋନ୍ ରୁ ଟିକେ ଦୂରେଇକି ରହିଲେ ଲାଗିବ କି ନାଇଁ ଆଜିକାଲି ଯୋଉ ଫୋନ୍ ନିଶା ନିଶା ଯେମିତି ଛୁଆଁ ଙ୍କୁ ଯୋଉ କଲେଜରେ ଜମା ଫୋନ୍ ଅଲାଉ ନଥିବ ସେଇଠି ଛାଡିଦବ ସବୁଠୁ ଭଲ।
ସେଇତ ଦେଖିଆକ୍ କଣ ହଉଛି ଆଉ। ହଷ୍ଟେଲରେ ରହିଲା ଯଦି ଭଲ।
ହଉ ମୁଁ କରୁଛି ମାନେ ରଖୁଛି ମତେ ଜୋରେ ଆକ୍ଚୁଆଲି ନିଦ ଲାଗିଲାଣି ତ।
ଏଇଆକୁ ନିଦ ଲାଗୁଚି।